ହଁ କଣ ଅଛ।
ଏଇ ପେଡେ କୁ ଆସିଲିଣି ଆଉ। ଆଉ ତମେ କଣ କରୁଚ?
ହଁ ଏଇଟା ଆଉ ଏଠି ବସିକି ଫୋନ ଦେଖୁଥିଲି ଟିକେ।
ଓହୋ ମୁଁ ବି ଏଇ ଫୋନ ଦେଖୁଥିଲି ଯେ ଆମେ ଯୋଉ ହଷ୍ ଟେଲେ ରହୁଥିଲୁ ମୋ ସାଙ୍ଗ ଯୋଉ ଦି ଜଣ ଥିଲେ ମଁ କାମାକ୍ଷାନଗର ପଟୁ।
ହଁ ହଁ।
ସେ କେମିତି ଦେଖା ଯାଉଥିଲେ କେମିତି କଣ ଆଜି ମନେ‌‍ ପଢୁଥିଲା ମୋର ହଷ୍ଟେଲ୍ କଥା।
ଅଁ ହଁ ହଁ ହଷ୍ଟେଲ୍ ଲାଇଫି ଟା ଟିକେ ଅଲଗା ଆଉ। ଆକ୍ଚେଲି ହଷ୍ଟେଲ ଲାଇଫ ଟା ହିଁ ଭଲ।
ହଁ ହଷ୍ଟେଲେ ରେ ମନେ ଅଛି ଆଉ ଦିଅନ୍ତି ଆମର ଗୋଟେ ଗୋଟେ ୱିକି ନିଜେ ଏ ମାନେ ଉଁ ଆଁ ମେସେଚାର୍ଜ ନିଚେ କରିବ ମନେ ଅଛି।
ହଁ ସେସ୍ ଚାର୍ଜ। ନବ ସ ମାର୍କେଟିଂ ଯିବ ଉଁ ଅ
ନି ନିଜେ ମାର୍କେଟିଂ କରିବ। ନିଜେ ଯାଇ କି ପନିପରିବା ସବୁ ଧରିକି ଆସିବ। ନିଜେ ହିସାବ ଦବ ସାତ ଦିନ ଆଚ ଆକ୍ଚେଲି ସେମିତି ହେଲେ ବି ମାନେ ଜାଣିପାରିବ କି ଉଁ ମାନେ କେମିତି କଣ ମ୍ୟାନେଜ କରାଯାଏ।
ମ୍ୟାନେଜ୍ କରାଯାଏ ସେମିତି ତ ସବୁଠି ହୁଏ ହଉଛି ୟାଙ୍କ ଯଉ ମେସ୍ ଫେସ୍ ଚାଲିଛି। ଆ ଚାହୁଁଛନ୍ତି ସବୁ ପିଲା ନିଜେ ନିଜର ନିଅନ ତୁ ଅ କରନ୍ତୁ ଉଁ ସେସ୍ ଦେଖିଲାବେଳକୁ ପିଲା ଟିକେ ରାଜି ହଉନାହାନ୍ତି କାରଣ କାମ ପରିଶ୍ରମ ପଛେ ପରେ ଏଟା ବି କରିବାକୁ ପଡିବ ବୋଲି ଆଉ।
ହଁ, ମୋର କଣ କହିଲୁ ଅଁ ମୋର ମାନେ ସବୁ ଠିକ୍ ଯେ ହଷ୍ଟେଲରେ ଯୋଉ ନନଭେଜ୍ ଦିନ ଯୋଉ ମାଛ ଦିଅନ୍ତି।
ହଁ।
ମୁଁ ଯୋଉ ଏତେ ଏତେ ପିଲାଙ୍କ ପାଇଁ ଯୋଉ ମାଛ ହଁ ଏତେ ପିଲା ମାନେ ନନ୍ ଭେଜ୍ ଅଧା ଭେଜ୍ ଅଧା ନନ୍ ଭେଜ୍ ପିଲାଙ୍କ ପାଇଁ ଏତେ ଏତେ ଯୋଉ ମାଛ ବଡ ବଡ ମାଛ ସବୁ କୋଟା ହେଇଥିବ ବଡ ବଡ ମୁଣ୍ଡ। ଆଁ ତାକୁ ଦେଖେ ଦେଖିଲେ ମ ମତେ ଟିକେ ମାନେ ଲାଗେ ଅଲଗା କିନ୍ତୁ ମୁଁ ଲୋଭରେ ଥରେ ଆଣିଥିଲି ଭାରି ଗୋଟେ ମାଛ ମୁଣ୍ଡ ଖାଇବା ପାଇଁ ମୁଁ ଉପରେ ଆଣିକି ତ ଖାଇଛି ମତେ ଦି ଜଣ ବାଟରେ ପଚାରିଛନ୍ତି ଆମ ରୁମ୍ ପୂର୍ବରୁ ହେଲା ଦି ଜଣ ବାଟରେ ପଚାରିଛନ୍ତି ଆଉ କଣ ଆଜି ଏତେ ବଡ ମୁଣ୍ଡ ଟେ ଧରିକି ଆଇଛୁ ମୁଁ ସେଇ ଦିନ ଠୁ ମାନେ ଆଉ ନନ୍ ଭେଜ୍ ହିଁ ଖାଇଲିନି ହଷ୍ଟେଲ ରେ। ମତେ ଏ ଯୋଉ ଏତେ ଏତେ ମା ଛ ଛଣା ଯାଏ ବଡ ବଡ ପିସ୍ ମୁଁ ତା ସ୍ମେଲ ରେ ତ ମୋ ମୁଣ୍ଡ ଫୁଣ୍ଡ କଣ ହେଇଯାଏ। ପନିର୍ ଖାଇବି ନ ହେଲେ ନାଇଁ ଛତୁ ଛତୁ ତ ରେୟାର୍ ଦିଅନ୍ତି।
ହଁ, ଛତୁଟା ତ ହଷ୍ଟେଲ ରେ ରେୟାର୍ ଦିଅନ୍ତି, ପଛ ରେ କିନ୍ତୁ ଗେଟେଯିନି ତ ମତେ ବେଶୀ ପସନ୍ଦ ଲାଗେ। ବେସନ ତରକାରୀ ଆ ମତେ ହେଇଠୁ ତ ବେସନ ତରକାରୀ ପୁରା ମୋ ମନ ଇଏ ହେଇଯାଇଥିଲା ଆଉ ବେସନ ତରକାରୀ ମତେ ହେଇଥି ପାଇ ବେଶି ଭଲ ଲଗେ। ଅ ହଷ୍ଟେଲ ରେ ହଷ୍ଟେଲ ଲାଇଫ୍ ଜହା ହେଲେ ବି ଡିସିପ୍ଲିନ ଲାଇଫି ନା।
ନାଇଁ ବେସନ ତରକାରୀ ତ ଏଇଠି ଭଲ ଲାଗେ। କିନ୍ତୁ ମତେ ଭଲ ଲାଗେ ସୋମବାର ଦିନ ଯୋଉ ଅରୁଆ ଭାତ ଡାଲମା ଆ ଖଟା ଦିଅନ୍ତି। ଆଉ ଶୁକ୍ରବାର ଦିନ ଯୋଉ ଅରୁଆ ଭାତ ଡାଲମା ଆ, ହୁଁ। ପାମ୍ପଡ଼।
ଆ
ମୋର ଆକ୍ଚୁଆଲି ଦିଇ ଦିନ ପ୍ରିୟ ଖାଦ୍ୟ। ଆଉ ଅଲଗା ଦିନେ ଯୋଉ ସୋୟାବିନ ତରକାରୀ ଆଉ କଣ ସେ ଯାହା ଯାହା ବି ଦିଅନ୍ତି ମତେ ଆଚ୍ୟୁଅଲି ଏରା କିଛି ଭଲ ଲାଗେନି। କିନ୍ତୁ ବେଳେ ବେଳେ ଯୋଉ ରାତିରେ ଯୋଉ ବରା ବଡ ବଡ ଛଣା ହେଇଥିବ। ଦିଅନ୍ତି ନି ବରା କୁ ମଟର ତରକାରୀ ସେଇଟା ମତେ କିନ୍ତୁ ବି ଭଲ ଲାଗେ ହେଲା। ମତେ ବରା ତରକାରୀ ଦିନ ବି ବଢିଆ ଲାଗେ ଖାଈବାକୁ। ଇଟିଲି ତରକାରୀ ଦିନ ବି ଭଲ ଲାଗେ ଇଟିଲି ଆଳୁ ମଟର ତରକାରୀ ଟା ଭଲ କରନ୍ତି।
ହଁ, ହଁ।
ଆଉ ଆଉ ଅଲଗା ଦିନେ ତ ମୋ ମୁଣ୍ଡ ଖରାପ ଆଉ।
ହୁଁ।
ତା ପରେ ଏତେ, ଏତେ ପିଲା ଖାଇଲା ବେଳୁକୁ ତା ପରେ ସେମାନେ କଣ ଭେଜ କରନ୍ତି ସିନା। କିନ୍ତୁ ପନିର୍ କଣ ଯେମିତି ପନିର୍ ବଟର୍ ମସଲା କଣ ସେମିତି କରନ୍ତି କି ଆଉ। ଖାଲି ଆଳୁ ଦେଇକିନି ମସଲା କଷେ
ତାକୁ ନର୍ମାଲ ତରକାରୀ କରନ୍ତି ସେମାନେ ଆଉ। ହିଁ, ହଷ୍ଟେଲ ରେ ତ ଖାଇବା ସିଷ୍ଟମ ସେଇଆ ଆଉ। ହଷ୍ଟେଲ ରେ କିନ୍ତୁ। ଆଉ ସବୁ ହଷ୍ଟେଲ ରେ ଭଲ ନାହିଁ ଡିସିପ୍ଲିନ ରେ ରହିବ। ସକାଳୁ ସନ୍ଧ୍ୟା ପ୍ରେୟାର୍ କରିବ। କ୍ଲାସ ଟାଇମ ବି ଆରାମ ସେ, ତମେ ଯାଇପାରିବ।
ତାପରେ ନାହିଁ, କେତେ କ୍ରାଫ୍ଟ ଆର୍ଟ ଯୋଉ ଅନ୍ୟ ପିଲାମାନେ ଶି। କିଥିବେ ସେଟା, ପୁଣି ସେଇ ଚକରେ ଆମେ ମୁଁ ଆମେ ମାନେ କେତେ ଶିଖିଲୁ କି ନାଇଁ।
ହଁ, ହଁ ଚବୁ। ପିଲାମାନେ ଅଲଗା ଅଲଗା ଇଏ ର ପିଲା ରହୁସନ୍ତି ନା କିଏ ହୋମ ସାଇନ୍ସି ଅନର୍ଶ। ଯୋଉମାନେ ନେଇଛନ୍ତି, ସେମାନଙ୍କଠୁ ବେଶୀ ଶିଖିବାକୁ ମିଳିଥିଲା। ଯେହେତୁ ସେମାନେ ହୋମସାଇନ୍ସି ଅନର୍ସ ସବୁ ଖାଇବା ଠୁ ଆରମ୍ଭ କରି କ୍ରାପଟ୍ ଆଇଟମ ସେଇମାନେ ହିଁ ସବୁ ଶିଖନ୍ତି। ତ ସେଇମାନଙ୍କଠୁ ପୁରା ହଷ୍ଟେଲ ପିଲା ହିଁ ଶିଖନ୍ତି।
ତାପରେ ଯୋଉ ଅନ୍ଧାର ଉଠିକି, ହଉ ପଛେ କିନ୍ତୁ ହେଟା ଗୋଟେ ନିଜ ଟାଇମ ଟେବୁଲ ଉପରେ ରହିଲେ ନା, ଅନ୍ଧାର ଉଠିକି ବାଥରୁମ ଲାଇନ ଲଗେଇବ। ଗାଧ ଗୁଧାକି ଆସିବ ନିଜ ଇଏରେ ମାନେ ଖାଇ ଖୁଆକିନି ଯିବ, ତାପରେ କଲେଜ ମଝିରୁ ଆସିକି ଫୁଣି ମାନେ, ଲଞ୍ଚ ଖାଇବ।
ଆଉ ହେଇଚକରେ ତମେ ନିଜ କାମ ତ ନିଜେ କରିବା ଶିଖିଗଲ ନା।
ତାପରେ ଯୋଉ ମଝି ଯୋଉ ପ୍ରିରୀୟଡ ଟା ହସ ଖୁସିରେ ଗପ ଇଏ କର ଖୁସିରେ ଭେପ ବଢିଆ, ଭଲ ଲାଗୁଥିଲା କିନ୍ତୁ ହୁଁ।
ପୂଜା ଗଣେଶ ପୂଜା। କେତେ ପ୍ରକାର ଆମେ ସେଲିବ୍ରେଟ୍ କରନ୍ତି।
ଇଆ ପରେ ତାପରେ ଏ ଯୋଉ ୱେଲକମ, ୱେଲକମ ଫେରୱେଲ ଯେତିକ ଡ୍ୟାନ୍ସ। ୱେଲକମ ଫେୱେଲ୍‌ ରେ ସେତିକ ଡାନ୍ସ ବଢିଆ ଲାଗେ ନା।
ହଁ।
କଣ କରିବା ଆଉ କିନ୍ତୁ ଏ ଯୋଉ ପୋତଳୁ ଭାଇ ନା। ଯୋଉ ବରା, ବରା ଦିନ କି ଇଟିଲି ଦିନ। ଯୋଉ ଆଣ ବଳେ, କହିବେ ଆଉ ଗୋଟେ ବଢିଆ ପିଠା କରିବି। ଏ ଆପ, ତମେ ମାନେ ଖାଇବ ଆମେ କହିବୁ ହଁ। ତାପରେ ସେ ଯେତେଳେ ଚିନି ପକେଇକି, ତେଲ ଅଧିକ ଦେଇକି ଯେମିତି ଏଁ ଦୁଦୁରା ପିଠା କରାଯାଏ।
ହଁ ହଁ।
ତମେ ଖାଇଛ କେବେ ଯୋଉ ହଷ୍ଟେଲରେ ଭାଇନା କରିବାରେ ନାଇଁ ସେ ଆମକୁ ସେ ଆମକୁ କେତେଥର ଏମିତି କରିକି ଦେଇଛନ୍ତି, ମାନେ ପୁରା ଚିନି ପକେଇକି ମୁଠା ପାଗରେ କରିଥାନ୍ତି। ପୁରା ଦୁଦୁରା ପିଠା ଏମିତି ମାନେ ଯୋଉ ତାଟିଆରେ ଢାଳି ଦିଅନ୍ତି। ଏଁ ବୁଢା ସେ ଆଉ ତେଣୁ ଆମେ ବି ମେସ୍ ନେଇଥିବୁ। ମାନେ ଆମେ ସେଇ ସାଙ୍ଗସାଥିରେ ଯୋଉ ପାଳି ଭିତରେ ଆମେ ଆଙ୍କର ଇଚ୍ଛା ଥାଏ କି। ନାଇଁ ମାନେ ଯାହା ହେଲେ ବି ସେଇ ପିଠା ଟା ଖାଇବା ପାଇଁ।
ଉଁ ହୁଁ।
ଆଉ ସେ ବଢିଆ ଭଜା ବି ଯୋଉ ସରୁ ସରୁ ମାନେ ମେସ୍‌ ନେଇଥିବ ସେଠି ଭଜା ଭଜା ଏକ୍ସଟ୍ରା ଖାଇ ପାରିବନି କି। ସେ ବଢିଆ ଭଜା କରନ୍ତିନି?
ତା ହିସାବରେ ବି କିଛିଟା କରା ହେଇକି ସେ ଖାଏ, ଏକ୍ସଟ୍ରା ଆଣିକି ସେମାନେ କରି ଧରି ଖାନ୍ତି ହେଇଟା ତମେ ମେସ୍‌ ନବାର ଇଏ ଆଉ।
ଏଇଟା ଗୋଟେ ଫାଇଦା ବି ଶାନ୍ତିରେ ଟେ ଖାଇବ।
ହଁ। ମେସ୍‌ ରେ ତମେ ରହିଲେ ଦେଖ କେତେ ପ୍ରକାର ସୁବିଧା ମାନେ ହଷ୍ଟେଲରେ ରହିଲେ। ଏକ୍ ତ ପାଠ ପଢାକୁ ତାହେଲେ ତମ ଘରୁ ଘରେ ରହିକି ପାଠ ପଢିବା କଲେଜ ଯିବା ଆସିବା କରିବା ଆଉ ହେଇଟି ପାଖରେ ହଷ୍ଟେଲରେ ରହିବା ଭିତରେ। ବହୁତ ଡିଫରେଣ୍ଟ ଯେ ହଷ୍ଟେଲରେ ରହିଲେ ତମେ
ତେବେଳେ ରହୁଥିଲେ ଗୋଟେ ଡିସିପ୍ଲିନ ଆଜିକାଲି ଯେମିତି ହେଲାଣି ମାନେ ନୁଣ ଡାଉଟ ଯିଏ ଭଲ ଭଲ।
ନାଁ ନାଁ ଆଜି କାଲି ସବୁ ଜାଗାରେ ସେମିତି ହଉନି ସବୁ ଜାଗାରେ ସେମତି ହଉଛି ଗୋ ଗୋଟେ ଗୋଟେ ଅଛି ମାନେ ତମେ ଆଚୁଆଲି ଯଦି କଲେଜ ରେ ଯିବ ଟିକେ ଛୁଆ ବେଶୀ ଯେହେତୁ ଏ ଛୁଆ ବଡ ହେଲାଣି ତ ସେମାନେ ଟିକେ ବେଶୀ ନଛନ୍ତି କିନ୍ତୁ ସ୍କୁଲରେ ଗଲେ ଟିକେ ଛୁଆ ରହୁଛନ୍ତି ସେଇଥିପାଇଁ ତ ହଁ ମୋ ମାନେ ମୋ ବିଉ ସ୍କୁ ଟା ଭଲ ସ୍କୁଲ ରେ ପଢିବ ପ୍ଲସ ଟୁ କରେଇଦେବ। ତାପରେ ଛୁଆ ଦେ ଆଉ ତ ତମେ ବଡ ହେଲେ ଅଟକେଇ ପାରିବନି ନା? ହଁ ତେଣୁ ହଷ୍ଟେଲରେ ଆଜିକାଲି ବହୁତ ଭୋଉତୁ ପ୍ରକାର କେସ ହଉଛି ଯୋଉ ହଁ ପିଲା ମରି ଯାଉଛନ୍ତି କଣ କୁଆଡ ଦେଇପଡୁଛନ୍ତି କିଏ କାହାକୁ ମାରି ଦେଲା ସେଇଟା ଏବେ ଟିକେ ଡର ଲାଗୁଛି ମେନ ହେଇଟା ଆଉ ଆଉ କିଛି ଛେ ହେଥେରେ ଅସୁବିଧା ନାହିଁ ହଷ୍ଟେଲ ରେ ଛାଡିବାରେ।
ଯୋଉ ହଷ୍ଟେଲ ଯୋଉ ବାଲକୁନି ଯୋଉଟା ଆମ କମନ ରୁମ ପାଖରେ ସେଇଠି ବସିକି କି ମୁଁ ଯେବେ ବି ଗୋଟେ ମାନେ ପଢୁଥିବି ସିରିଏସେ ହେଇକି ପରୀକ୍ଷା ଟାଇମ ରେ ମତେ ସେଠି ଅଧଘଣ୍ଟେ ମୁଁ ଭୋଗେଇ ପାରିବିନି ଏତେ ପବନ ହୁଏ। ମତେ ସେଇଠି ନିଦ। ମତେ ଯାଇକି ସାଙ୍ଗ ଡାକିକି ଆଣିବ ତୁ ବା ପଢ଼ିଆକୁ ଆଥିଲୁ ତୁ ବା ପଢେଇଆକୁ ଆସିଥିଲୁ। ଯାହାହଲେ ମତେ ନିଦ ଲାଗିବ। ଏବେ ଯୋଉ ମଝିରେ ସେଇ ଯୋଉ କାମ ଯୋଉମାନେ କରୁନାହାନ୍ତି ସେ ସେଇ ମାଉସୀ ଯିଏ ଝାଡୁ ତାଙ୍କୁ ଦେଖାଇଥିଲା ଦେଖାଇଥିଲା ଯେ ଏପଟ ହଷ୍ଟେଲ ରେ ନୂଆ
ହଁ।
ପିଲା ବହୁତ ରହିଗଲେଣି ଯୋଉଟା ଆରପଡ
ହଁ ନୂଆ ଚାଲିଥିଲା ସେତେବେଳେ ଆମେ ତ ରହିପାରିନଥିଲୁ ସେତେବେଳକୁ ନୂଆ ହଉଥିଲା ସେଟା
ତାରେ ପିଲା ଟିକେ ମାନେ ଆଉ ଟିକେ ଉଦ୍ଧତ ବୋଲି କହୁଥିଲେ ସେ ଭାଇନା ଯିଏ ଆମର ସବୁ ଆଣଉଣୀ କରିଦିଅନ୍ତି ମ
ବଦା ଭାଇ
ହଁ ସିଏ ତାଙ୍କର ସେ କହୁଥିଲେ ଏପଟେ ଉଦ୍ଧତ ହେଇଗଲେଣି ତାଙ୍କୁ ବାହାର କରିବାକୁ ବି ବସିଥିଲେ କିନ୍ତୁ ମାନେ ବାହାର କରୁନାହାନ୍ତି କିନ୍ତୁ ହସ୍ ସ୍ଲ ଯେମତି ସେମତି ଅଛି ଆଉ ମା ଯୋଉ ମ୍ୟାଡାମଙ୍କ ପୁଅ ସେ କଲେଜ ଫଲେଜ ପଢିକି ବାହାଘର ହବ ବୋଧେ କେଡେ ଛୋଟ ଥିଲା ସବୁ ଭଲ ଅଛି ସେ ଯୋଉ ଆଗ ରେ ଯୋଉ ଭାଇନା ଜଗନ୍ତି ତାଙ୍କ ଝିଅକୁ ବି ଦେଖା ହେଇଥିଲା ହୁଁ ଭଲ ଏମତିା ଲ ଭଲ ହେଲା ହ ଆମେ ମାନେ ତ ଏଞ୍ଜୟ କରିଛୁ ଆଉ ଇଏ କଣ
ବିଜୟ ବହୁତ କେତେ ସାଙ୍ଗସାଥି ବୁଲା ଆମେ ଆମ ସାଙ୍ଗସଥି ଏଁ ସବୁ ପ୍ରତିଦିନ ଯେ ଠିକ ଚାରିଟା ବେଳେ ବାହାରିବୁ ମାର୍କେଟ ଖିଆ ପିଆ କରି ନିହାତି ଯାଇକି ଟିକେ ବୁଲି ଆସିଲେ ଏାଇ ନ ଏଇ ତଳ ଆଡେ କମ ସବୁ ଯାଇକି ବୁଲିକ ଯିବି ଆସୁ ଭାରି ଏଇ କଲେଜ ଆଗକୁ ଯାଇକି ସେ ଫେରିକି ଆସ ଗପ ସପ କରିକି ଟିକେ ଟିକେ ସେ ଗଟେ ମଜା କିନ୍ତୁ ଆମେ ଖାଉ ସବୁ କିଛି ନହେଲେ ଆମେ ଯୋଉ ନେଇକି ଯାଉ ମିସ୍କଚର, ଟମାଟୋ ଏଇଟା ତ କଡେଇି ଖାଉ କିଛି ଭଲ ନ ଲାଗିଲେ ହଷ୍ଟେଲ ରେ ତରକାରୀ ପତ୍ର ମିସ୍କଚର ଟମାଟୋ ତାକୁ ଅପସନାଲ ରେ ରଖିକି ଖାଉ
ନାଇଁ ଆମେ ଆମେ ଯୋଉ ତରକାରୀରୁ ଯୋଉ ଆଳୁ ବାହାର କରିକି ଆଳୁ ତରକାରୀ ଆଳୁ ବାହାର କରିକି ସୋୟାବିିନ ତରକାରୀ ଯାହା ଆଳୁ ପଡିଥିବ ତାକୁ ବାହାର କରିକି ସେଥିରେ ମିିକ୍ସର ଆଉ ମିକ୍ସଚର ଆଉ କଞ୍ଚା ଲଙ୍କା ଚକଡି ଯତା ନହେଲେ ଖାଲି ମିକ୍ଚର କୁ ଟମାଟୋ ଏମିତି ଚକଟି ଆମ୍ବୁଲ ସେତିକିରେ ଯେତିକି ମୋର ଭାତ ଗଲା। ମୋର ତ ଆଉ ନର୍ମାଲି କୋଉଥିଲେ ଭାତ ଯିବନି ନନଭେଜ୍ ଦିନ ତ ନନଭେଜ୍ ମାନେ ଖାଇ ହୁଏନି ଆଉ ଭେଜ୍ ଯାହା ଖାଇଲେ ଇଚ୍ଛା ଥାଉ ନଥାଉ ମାନେ ଖାଇବା କଥା ଆଉ କଣ?
ଆମର ତ ଆମ ରୁମମେଟ। ଥିଲେ ଯୋଉ ଗୋଟେ ଦର ଦରୁ ଥିଲା ଶୁଆ ଟା।
ହଁ।
ହେ ସେ ଟିକେ ତା ତାର ସବୁଥିରେ ଖାଇବା ପିଇବା ସବୁ ରେ ନନଭେଜ ତ ଏକରେ ଖାଏନି।
ହୁଁ।
ଆଉ ତାର ସବୁଥିରେ ଲେଟ୍। ଖାଇବା ଆଣିକି ଥୋଇ ଦେଇଥିବ କୁଆଡେ ଯିବ ଯିବ କେତେବେଳକ ଆସିକି ତାକୁ ଖାଇବ।
ଆଉ କେତେ ଥର ତାଙ୍କର ଆଣିକି ଘୋଡା ହେଇଛି ମନେ ଅଛି?
ହଁ ତାର ଆଣିକି ଆମେ ଘୋଡେଇକି ରଖିଦବୁ କିନ୍ତୁ ସିଏ ମ୍ୟାଡାମ ନଥିବେ କୁଆଡେ ଯାଇକି କେତେ ବେଳେ ଆସିକି ଖାଇବ
ପ୍ରିନ୍ସିପାଲ ମ୍ୟାଡାମ କି କିଏ ଥରେ ଆସିଥିଲେ ହଷ୍ଟେଲ ଆଡେ ବୁଲି ଆମ ରୁମ୍ ଟା ସବୁ ମାନେ ପୁରା କ୍ଲିନ ଥିଲା ଆଉ ପୁରା ପାରା ପାରି ହେଇକି ଥିଲା ବେଡସିଟ୍ ମ୍ୟାଡାମ୍ କହିଲେ ରୁମ୍ ଟା କେତେ କ୍ଲିନ୍‌ ଅଛି। ଅବଶ୍ୟ ସେ ଆମ ରୋରେ ସମସ୍ତଙ୍କ ରୁମ୍ କ୍ଲିନ ଥାଏ ନା।
ଥିଲେ ଆମରରେ ମାନେ ଭଲ ଥିଲେ। ମାନେ ପୁରା ଲାଷ୍ଟ ବାଲା ବି ତାର ଭଲ ଥିଲା ମମତା ସିଏ
ହୋଉ ରଖୁଛି ଟିକେ ନା କୁ ଇଏ କଲ୍ କରୁଛନ୍ତି ହେଲା।
ହଁ, ହଁ, ହଁ।